ହଉ।
ସାର୍ ନମସ୍କାର।
ନମସ୍କାର ମ୍ୟାଡ଼ମ୍ ନମସ୍କାର।
ଆଉ ଭଲ ଅଛନ୍ତି?
ଭଲ ଅଛି ଭଲ ଆପଣ ଭଲ ଅଛନ୍ତି?
ହଁ ହଁ ମୁଁ ଭଲ ଅଛି।
ଆଉ ହଁ ବଢିଆ ବଢିଆ ସବୁ ବଢିଆ। ଚାଲିଛି କେମିତି ଆଉ ଘରେ ସବୁ ଭଲ ତ ଆପଣଙ୍କର।
ହଁ ହଁ ଭଲ ଅଛନ୍ତି ଆଉ ମା ବାପା ପିଲାମାନେ ଛୁଆମାନେ ସବୁ
ହଁ ସବୁ ଭଲ ଅଛନ୍ତି ଏମିତି ଆଉ।
ହ ହଁ ହଁ।
ହଁ। ଭଲ ଏଇଟା ହିଁ ତ ଜୀବନର ଅଛି ଆଉ କରିବାବାକୁ ପଡଆ
ସକାଳୁ ନେଇକି ଯିବା ପୁଣି ତାଙ୍କ ସ୍କୁଲ ସରିଲେ ନେଇକି ଆସିବା ପୁଣି ଭଲ ମନ୍ଦ ହେଲେ ଯ ଯ ବା ଏଇ ସବୁ ଜିନିଷ ଯିବା ଆସିବା ଚାଲିଛି ଆଉ।
ହଁ। ଆଉ ଅଫିସ ରୁ ଆସିଲେଣି ତାହେଲେ ହଁ ମୋର ବି ସେଇଆ ଚାଲିଛି ହଉ। ମୁଁ ବି ତ ଯାଇଥିଲି ଅ ମୁଁ ବିିଇ ଆଦଣ୍ଡା ଏଇ ଅଧଘଣ୍ଟା ପଚିଶ ମିନିଟ ହବ ମୁଁ ବି ଆସିଛି ଏବେ।
ହୁଁ ହୁଁ।
କୁହନ୍ତୁନି ଆସିଲା ବେଳକୁ ଗୋଟେ ଆକ୍ସିଡେଣ୍ଟ ହେଇଥିଲା ଦେଖିକି ଆସିଛି ଜମା ଭଲ ଲାଗୁନି ଦେଖିକି
ଆରେରେ କଣ ବାଇକ୍ ଆକ୍ସିଡେଣ୍ଟ?
ହଁ ହଁ। ରା ଏେ ବାଇକଣା
ଓ ହ ହ ଆଜିକାଲି ତ ଆକ୍ସିଡେଣ୍ଟ ବହୁତ ହଉଛି ଆଉ। ମାନେ କଣ କହିବି ଆଜିକାଲି ଯେମିତି ଛୁଆ ଯୋଉ କୁହନ୍ତି ଜେନ୍ଜି ଛୁଆ
ହଁ ଏତେ ାଇ ଆସୁଥିଲା ଦିଟା ପିଲା ବସିଥିଲେ
ଆଚ୍ଛା ଆଛା ହଁ ହଁ କେମିତି କଣ ହେଲା ଆକ୍ଚୁଆଲି ଆପଣ ଦେଖିଲେ ସ ପଟ୍ ରେ ଥିଲେ ପୁରା।
ହଁ ହଁ ମୁଁ ଚାଲିକି ଆସୁଥିଲି ଅଫିସରୁୁ ତ ସେଇ ସେପଟୁ ବାଇକ ରେ ଦିଟା ପିଲା ଆସୁଥିଲେ ସ୍ପିଡ୍ ରେ ଏଇପଡେ କାର ଟା ଯାଉଥିଲା ଆଉ ସମାନ ଆସିକି ପିଟି ହେଇଗଲା ବ୍ରେକ୍ ଧରଲାନି ବ ଏତେ ସ୍ପିଡ ରେ ଆସିଲା ବ ବ୍ରେକ୍ ଧରୁଛି କି ସେମାନଙ୍କର। ହେଲମେଟ୍ ବି ପିନ୍ଧି ନଥିଲେ ଏପଡେ ଆଉ ହେଲମେଟ ନ ପିନ୍ଧିବା ହେତୁ ମୁଣ୍ଡରେ ବି ଜୋର ରେ ମାଡ ହେଇଛି ସେଇ ଦିଟା ପୁଅଙ୍କର। ଆଉ ସେ କାର ବାଲାର ବିି ଟି କେ ହେଇଚି ବେଶି ବାଡେ ବାଇକ୍ ଯୋଉ ଥିଲେ ସେଇ ଦୁଇଟାଙ୍କର ବହୁତ ଜୋରେ ଆହତ ହେଇଛନ୍ତି ସେମାନେ।
ହଁ ବହୁତ ଦୁଃଖର ମାନେ ବଞ୍ଚିଛନ୍ତି ତ ସେମାନେ ଯୋଉ
ହଁ ଜଣଙ୍କର ତ ଜଣଙ୍କ ଜଣଙ୍କ ଙ୍କର ତ କିଛି କୁହାଯାଇ ପାରୁନି ବୋଲି କହୁଥିଲେ ଡକ୍ଟର ମଧ୍ୟ ଆଉ ମୁଣ୍ଡରେ ମାଡ ହେଇଚି ଯେହେତୁ ସେ ବଞ୍ଚିବା ପାଇଁ ଆଶା କରନ୍ତୁନେଇ ବୋଲି କରୁଥିଲେ।
ହଁ।
ହୁଁ।
ଏ ଦେଖନ୍ତୁ ଆମକୁ ମାନେ ଆକ୍ସିଡେଣ୍ଟ ଆଜିକାଲି ତ ବୋହୁତ ଜୋରରେ ବଢି ବଢି ଚାଲଚି ଯେମତି ଛୁ ଆଗୁଡା ସି ମାନେ କଲେଜ ଯୋଉ ଯାନ୍ତି
ହଁ ହଁ କମ୍ ଏଜର ପିଲାମାନେ ଥିଲେ କମ ବୟସ ପିଲା ଗୁଡାକ କଲେଜରେ ହିଁ ପଢୁଥା-ପଢୁଥୁବେ ସେମାନେ ହୁଁ। ଆଉ ଆଜିକାଲି ଯୋଉ ବାପା ମାଆମାନେ ଦେ-ହଁ ଦେଇ ଦୋଉଛନ୍ତି ଯୋଉ ବାଇକ ପିଲମାନେ ଜିଦି କରୁଛନ୍ତି କାନ୍ଦୁଛନ୍ତି ଘର ଛାଡିକି ପଳୋଉଛନ୍ତି। ଏମତି କରିବା ହେତୁରୁ ବାପା ମାଆମାନେ ବି ପିଲା କୁଆଡେ ପଳେଇବ କଣ କରିଦେବ ଭାବିକି ତାଙ୍କ ଜିଦିଟାକୁ ପୂରଣ କରି ଦୋଉଛନ୍ତି ଦୋଉଛ ଛନ୍ତି ବାଇକଗୁଡାକ ଦୋଉଛନ୍ତି। ସେଇ ସବୁ ଚଲେଇକି ଛୁଆଗୁଡା ଉତୁପାତ ହୋଉଛନ୍ତି। ଜୋରରେ ଆଉ।
ହଁ ସେଇ ସେଇଆ ପରା ମାନେ କୌଣସି ଯିନ୍ତ ତ ଗାଡି ଟିକେ ଜାଣି ପିଲା ମାନେ ସେ ପୁରା ଅଲଗା ପ୍ରକାର ସିଏ ଆ-ଯାଆନ୍ତି ମାନେ ରୁଲ୍ ଟ୍ରାଫିକ୍ ରୁଲ୍ ତ ଛାଡନ୍ତୁ ସେ ଜାଣିନଥିବେ ସିଏ କିଛି ଟ୍ରା ସେଇ ରୁଲ୍ ତ ସିଏ ଦୋସାରା କଥା ନିଜେ ଯାହା ମାନେ ଆସିଲା ଯେତିକି ସିଏ ପୁରା ସ୍ପିଡରେ ମୋଡିକି ଚାଲନ୍ତି ଆଗରେ କିଏ ଆସଚି କେମିତି କଣ ଭଲ ମନ୍ଦ ସେଇ ଜିନଷ ଜାଣନ୍ତିନି। ତା ସହିତ କଣ ଜାଣିଲି ଟ୍ରାଫିକ୍ ରୁଲ୍ ସବୁ ସିଏ ଏବେ-ଏବେ ହେଲିମେଟ୍ ପିନ୍ଧି ନଥିଲେ ହେଲମେଟ୍ ନ ପିନ୍ଧିବା ଦ୍ୱାରା ଦେଖ ଖନ୍ତୁ ଦିଇଟା ଜୀବନ ଯିବା ଉପରେ ରହିଲା
ହଁ। ଆଜିକାଲି ବୋହୁତ ଏକ୍ସିଡେଣ୍ଟ ହୋଉଚି ବାଇକ୍ ଏକ୍ସିଡେଣ୍ଟ, କାର ଏକ୍ସିଡେଣ୍ଟ, ସେଇ ଟ୍ର ଟ୍ରକ୍ ଦୁର୍ଘଟଣା, ବସ୍ ଦୁର୍ଘଟଣା ଆଉ କେବେ ସେ ରେଳ ଦୁର୍ଘଟଣା କେବେ ସେଇ ଏରୋପ୍ଲେନ ଦୁର୍ଘଟଣା କେତେ କଣ ଆକ୍ସିଡେଣ୍ଟ ହୋଉଚି। ଚି-ହୁଁ ଆଉ ଯୋଉ ବାଇକ୍ କରେ ଯୋଉମାନେ ଯାଉଛନ୍ତି ସେମାନେ ହେଲମେଟ୍ ବ୍ୟବହାର କରୁନାହାନ୍ତି। ହେଲମେଟ୍ ବ୍ୟବହାର କରୁନାହାନ୍ତି ଏପଟେ କିଏ ଫୋନରେ ଗପି ଗପି ଯାଉଥାନ୍ ତି ତ ଅନ୍ୟ ମନସ୍କ ହେଇ ଲଗେଇ ଦିଅନ୍ତି ଆଉ କିଏ ଗାଡି ବୋହୁତ ସ୍ପିଡରେ ଚଲେଇକି ଯାଉଥାନ୍ତି ହୁଁ। ନହେଲେ କିଏ ନିଶା ଯେମତି କି ମଦ୍ୟପାନ କରିକି ଯାଉଥାନ୍ତି।
ଯାଉଛନ୍ତି
ଯେତେ ସରକାର ଯେତେ ଯାହା ବାହାର କଲେ ମଧ୍ୟ ଯେତିକି ନିୟମ ବାହାର କରୁଛନ୍ତି ଏପଟେ ପିଲାମାନେ ସେତିକି ଆହୁରି ଉତୁ ପାତ ହୋଉଛନ୍ତି।
ହୋଉଚନ୍ତି କାଇଁ ଏ-ଏଇଭଳି ଆଉ କଣ ଯେତେ ମାନେ ଛୁଆଙ୍କୁ କହିଲେ ସେ ଛୁଆ ହୋଉ ବା ଦେଖନ୍ତୁ ସେ ମଦ୍ୟପାନ କରିବା ତ ସେ ମାନେ ଏମିତି ଛୁଆ ଲୋକଟେ ହେଇନଥିବ ସେ ଯେମ୍ ବଡ ଲୋକ ହେଲେ ମଧ୍ୟ ସିଏ ଜାଣିବା ପରେ ବି ସେ ଜିନଷ କରୁଚନ୍ତି ତା ଦ୍ୱାରା କଣ ନିଜେ ଅସୁବିଧାରେ ପଡୁଛନ୍ତି ତା ସହିତ ଅନ୍ୟଙ୍କୁ ବି ଅସୁବିଧାରେ
ହଁ ଯୋଉମାନେ ଠିକ୍ ରାସ୍ତାରେ ଚାଲ୍ ଚାଲିକି ଯାଉଥୁବେ କିଏ ଯାଉ ଥାନ୍ତି ସେମାନଙ୍କୁ ଲଗେଇ ଦୋଉଛନ୍ତି ଆରେ ସେ ନିରିହ ଲୋକଙ୍କର ଦୋଷ କଣ ସେମାନେ କଣ କରୁଥିଲେ। ସେମାନେ ତାଙ୍କ ବାଟରେ ସେମାନେ ଛ-ଠିକ ବାଟରେ ଚାଲିକି ଯାଉଥାନ୍ତି ଏମାନେ ଆସିକି ଲଗେଇ ଦିଅନ୍ତେ।
ଲଗେଇ ଦୋଉଛନ୍ତି ହଁ।
ଏତେ ସ୍ପିଡରେ ଗାଡି ଯେହେତୁ ଥାଏ ହଁ। ଏ ତେ। ସ୍ପିଡ ରେ ଥାଏ ନା ତ ସେମାନେ ବି ସଡନ ବ୍ରେକ୍ ଧରିଲା ବେଳକୁ। ତାଙ୍କୁ ବି ସେମାନେ ବି ଭାବି। ପାରନ୍ତି ନାଇଁ ଯେ କଣ କରିବୁ ସେ ଟାଇମରେ ବୋଲି ହି।
ହଁ ଏଁ ସେମିତି ଦେଖନ୍ତୁ ସାଧାରଣ ଲୋକ। ଲୋକ ବି ଅସୁବିଧାରେ ପଡୁଛନ୍ତି ସେମତି ଆମର ସେ ଅଫିସ ର ଷ୍ଟାଫ ଯାଇଥିଲେ ଏମତି। ତାଙ୍କ ଡିଉଟି ରେ ଫିଲଡ ଡିଉଟି ରେ ଯାଇଥିଲେ ଆ ସିଏ ସେମତି। ଫେରୁଛନ୍ତି ଦିଟା ଏମତି। ଏ -ନେ -ଛୁ ମାନେ ଏ କେତେ ସେଇ କୋଡିଏ ବାଇଶ ହଉଥିବ ସେ ଏଜ ତାଙ୍କୁ ସେମାନେ ହେଲେ ବୋଧେ ପୁରା ମଦ ପିଆ ପି କରି ଦେଇଛନ୍ତି। ଆସିଲେ ସେ ଦିଟା ମାନେ ଷ୍ଟାପ ମାନେ ଆମର ଷ୍ଟାମ୍ପ। ତାଙ୍କୁ ତାଙ୍କେ ଗାଡି ଲଗେଇ ଦେଲ ଯାହା ଦ୍ୱାରା କି କହ ହେଲା ସେ ଗୋଟେ ଲୋକ ମାନେ ଷ୍ଟାଫ ଙ୍କର ଗୋଟେ ସାରଙ୍କ ର ଗୋଡଟା ଭାଙ୍ଗିଗଲା ଆଉ। ଜଣେ ସାରଙ୍କ ର ମାନେ ଗୋଡ ଟା ପୁରା ଫାଳ ହେଇଯାଇଛି ମାନେ ମାଂସ ଟା। ସେ ଦି ଜଣେ ତାଙ୍କୁ। କିନ୍ତୁ ଯିଏ ଏକ୍ସିଡେଣ୍ଟ କଲେ ତାଙ୍କୁ କିଛି ହେଇନି କିନ୍ତୁ କିଏ ଅଧିକ ସଫର ହେଲେ ନା। ଏଇ ଦୁଇ ଜଣ ଯୋଉମାନେ ଠିକ ରାସ୍ତାରେ ଠିକ ଇଏରେ ଆସୁଥିଲେ। ଭାଗ୍ୟ ଭଲ ଏମାନେ ହେଲମେଟ ପିନ୍ଧିଥୀଲେ କିନ୍ତୁ ସେମାନେ ହେଲମେଟ ପିନ୍ଧିଲେ ତାଙ୍କୁ। ପାଖକୁ କୌଣସି ଜିନିଷ ନାଇଁ ଏଇଭଳି ସବୁ ହଉଛି ମାନେ। କିଛିଟା ଅଲଗା ଲୋକଙ୍କ ପାଇଁ ଭଲ ଲୋକଙ୍କୁ ବହୁତ ଆ ସଫର ହଉଛନ୍ତି ଆଉ।
ହଁ ଏଇ ଆମର ଏଇଠି। ମଝି ରେ କଣ ହେଇଥିଲା ସାଡୁ ଗୋଟେ କାରେ ଟେ ଆସୁଛି। ଆଉ ଏଇପଟୁ ଗୋଟେ ଅଟରେ। ଯାଉଛନ୍ତି ଦି ଜଣ ଲୋକ ସେମାନେ ଡିଜେଲ ନା କଣ ନଉଥିଲେ ପେଟ୍ରୋଲ ନା ଡିଜେଲ ଧରିଥିଲେ। ଅଟୋ ରେ ସେପଟୁ କାର। ଟା ଆସୁଛି ପୁରା ଆକ୍ସିଡେଣ୍ଟ ହେଇଗଲା ପୁରା ଗାଡି ଜଳିଗଲା ସେଇ ଅ ଅଟୋ ବାଲା ଟା ସେଇ। ଠି ହିଁ ତାର ଜୀବନଟା ଦେଇଦେଲା ସେ ସେଇଠି ହିଁ ସେ ମରିଗଲା। ଅଟୋ ବାଲା ଗାଡ଼ି ରେ ହିଁ ସେ ଜଳିକି।
ହଁ ହଁ ହଁ ବହୁତ୍ ଅସୁବିଧା ଏମତି ସବୁ ଜିନିଷ ଆଉ। ମାନେ ଏଅ ଅସାବଧାନତା ହବା ହେତୁ ଏଇ ସବୁ ଜିନିଷ ହବାକୁ। ମୁଁ ପଢୁଛି ଆଉ ନିଜେ ଅସୁବିଧାରେ ପଢୁଛନ୍ତି ଅନ୍ୟମାନଙ୍କୁ। ବି ଅସୁବିଧାରେ ପକଉଚନ୍ତି। ହ ସେଇଭଳି ଜିନିଷ ଆମକୁ ତ ସେଇ ଜିନିଷ ମାନିବାକୁ ପଡିବ ଚଳିବାକୁ ପଡିବ ଯେମିତି ଆପଣ ବା ଇକ ରେ ଗଲା ବେଳୁ ହେଲମେଟ ନିହାତି ପିନ୍ଧିବାକୁ ପଡିବ ଗାଡି ରୋଡ ଦେଖି ଦେଖିକି ଚଲେଇଆକୁ ପଡ଼ିବ ମାନେ ଜନଗହଳି ଏରିଆରେ ସ୍ପିଡ୍ ଟା କମ ରଖିବାକୁ ପଡ଼ିବ ଖାଲି ରୋଡ଼। କରି ନିଜର ମାନେ। ମିନିମମ୍ ସ୍ପିଡ ଯାହା ରହୁଛି ତାକୁ ବ୍ୟବହାର କରିବାକୁ ପଡିବ ନା ତା ଫଳରେ କଣ ହବ ନା ଆକସିଡେଣ୍ଟ ଟା ଧୀରେ। ଧୀରେ ଧୀରେ କମିବ ବୋଲି ଆମେ ସଚେତନ ସଚେତନତା ରଖିବା କଥା ବହୁତ ସରକାର ଙ୍କ ତରଫ ହଉ ବହୁତ ଏଇ ଜିନିଶ ରେ ସଚେତନତା ରହୁଛି। ଫିର ବି ଲୋକ ମାନୁ ହି ନାହାନ୍ତି।
ହଁ ଲୋକମାନେ କଣ କରନ୍ତି କହିଲେ। ହେଲମେଟ ଜମା ପିନ୍ଧନ୍ତିନି ଯୋଉଠି ଯଦି ହେଲମେଟ ଚେକ୍ ହଉଥିବ ଏବେ ମନେ କର ଜାଣିଲେ ଯେ ଏଇ ଟ୍ରାଫିକ। ରେ ପୋଲିସ ଅଛନ୍ତି। ଆ ହେଲମେଟ ଚେକ୍ କରୁଛନ୍ତି ତ ସେଠି ଯାଇ ସେମାନେ ହେଲମେଟ ପିନ୍ଧନ୍ତି ନ ହେଲେ ନାଇଁ।
ହଁ ହଁ ସେମିତି ସେ ପୁଣି କଣ ନା ବାଗି ଦିଅନ୍ତି ସେ ପଟକୁ ଆର ପଟକୁ ଯାଆନ୍ତି ଏମିତି ଷ୍ଟୋରି ହୁଏ ଯାଆନ୍ତି ସେ ଚାଲି ଚାଲି ହେଲମେଟ। ସେ ନେଇକି ଆସନ୍ତି ସିଏ ତାକୁ ଧରିକି ଗଲେ ଆଉଥରେ ସିଏ ପିନ୍ଧିକି ଆସନ୍ତି ଯାଆନ୍ତି ଏମତି। ସେ ମାନେ କେତେ ମାନେ ଲୋକ ମା ମନ ଇଏରେ ଅଛା ବି ପାବନି ସେମିତି ଆଉ ଆଜି ସିନା ବଞ୍ଚିଗଲେ କାଲି ତାଙ୍କର କିଛି ନହବ ବୋଲି କିଛି କୌଣସି ଗ୍ୟାରେଣ୍ଟି ନାହିଁ।
ହୁଁ ଆଉ କଣ ହେଇଥାଏ ଯେ ଯୋଉ ଗାଈ ବଳଦ ଏଇ ଯଉ ପଶୁ ପକ୍ଷୀ ଗୁଡା ଯୋଉ ଲୋକମାନୋନେ ପଶିଥାନ୍ତି ଏ ଯୋଉ ଗାଈ ଗୁଡାକ ରାସ୍ତା ଉପରେ ଛାଡି ଦେଇଥାନ୍ତି ରାସ୍ତା ଦକ ଏଇଗୁଡା କଣଡେ ଆକ୍ସିଡେଣ୍ଟ ହେଇଯାଏ ସେ ସେଇ ଦ୍ଵାରା ବି।
ହଁ ହଁ।
ହୁଁ।
ସେମତିିବ ଭାଇ ହଁ।
ହଁ। ଆହୁରି ଏଇ ଯୋଉ ରାସ୍ତାଡାକ ଯୋଉ ରାସ୍ତା ଅ କଣ ହେଇଟ ପକା ନଥାଏ ମାନେ ଯଠି ରାସ୍ତା ଗୁଡାକ ବି ଗୋଟେ ଗୋଟେ ଜାଗାରେ କଣ ହେଇଥାଏ, ଖାଲ ଢପ ହେଇଥାଏ କୋଉଠି ଗାତ ହେଇଯାଇଥାଏ, ଆଉ କୋଉଠି ରାସ୍ତା ଖରାପ ହେଇଥାଏ ସେଇ ଜାଗାରେ କଣ ଥାଏ ଗୋଟେ ଲୋକଟା କଣ ଡରେ ଆସୁଥିବ, ସେ ଜାଣିପାରିବନି ଯେ ସେଠି କଣ ଗାତ ହେଇଛି କି ସେ ରାସ୍ତାଟା
ଅଛି ହଁ ଆଲେ ତା ଫଳରେ ବି ଘର ବେଶୀ ଦରଟଣି ହୁଁ ହୁଁ ହ। ହଁ ସେମିତି ମାନେ ରାସ୍ତା ଖରାପ ଦ୍ଵାରା ବି ବହୁତ ଦୁର୍ଘଟଣା ଘଟୁଛି
ହଁ।
ଯଦି କୌଣସି ଗୋଟେ ଏଚ ସ ରେ ଯଦ ହମସ ବି ରହିଯାଏ, ଲୋକ ଜାଣିପାରନ୍ତିନି ଦୁର୍ଘଟଣାରେ ସେ ହୋମସ ଯକୁୁ ବି ଆମର ଦୁର୍ଘଟଣା ଘଟୁଛି ମାନେ ଯେମତି ତାର କିଛି ଇଡିିକେସନ ନଥାଏ, ବହୁତ ପ୍ରକାର ଅଛି ସବୁ ଜିନିଷ ଜଷବୁ ଦେଖିକି ପଁ
କମ କରିବି ଆଉ।
ଆ ସଚେତନ ହିଁ କରିବା ଦରକାର ଆଉ।
ଯେମିତି କହିଲେ ହେଲମେଟ ପିନ୍ଧିବା ଦରକାର ଆଉ। ଅନନ୍ୟଙ୍କୁ ବି କହିବା ଦରକାର।
ହଁ ଏଇ କାର କାର ବାଲା ମାନେ ଯୋଉମାନେ, ହଁ ଚାରି ଚକିଆ ଯାନ ଯୋଉ ଚଲାନ୍ତି ସେମାନଙ୍କୁ ସିଟ ବେଲଟ ବାନ୍ଧିବା ପାଇଁ କହିବା ଦରକାର
କହିବା ଦରକାର ହଁ ଟ୍ରକ୍ ଡ୍ରାଇଭର ମାନଙ୍କୁ ବି ତାଙ୍କୁ ବି ତାଙ୍କ ଅନୁସାରେ ତାଙ୍କୁ ବି ସେମିତି କିଛି ରହିବା କହିବା ଦରକାର ଯେମିତି ସ୍ପିଡ ର ଧ୍ୟାନ ରଖିବେ
ହଁ ତାରା ଯଉ ସ୍ପିଡ ଲିମିଟ ଏ ଗୋଟେ ଗୋଟେ ଜାଗାରେ ଏତିକି ସ୍ପିଡ ତମେ ଚଲେଇ ପାରିବ ଗାଡି ଏତିକିିବ କରେ ତ ସେଗୁଡାକୁ ଧ୍ୟାନରେ ରଖି ଚଲେଇବା ଦରକାର ଲୋକମାନଙ୍କୁ।
ହୁଁ ହୁଁ।
ହୁଁ।
ଆ ହଉ ଠିକ ଅଛି ଆମେ ସେଇଭଳି ଯିଏ ସଚେତନତା ହେଇକି ଅନ୍ୟମାନାନଙ୍କୁ ମଧ୍ୟ ସଚେତନତା କରିବା ଯାହା ଦଵାରା କି କିଛିଟା ଆମ ଦ୍ଵାରା ଯଦି ହେଇପାରୁଛି କମି ପାରୁଛି, ତାହେଲେ ବହୁତ ଭଲରେ କଥା।
ହ ଭଲ କଥା ହୁଁ ହଉ ସ ଠିକ୍ ଅଛି ଆଉ ଆମେ ମଧ୍ୟ ଟ୍ରା କରିବା ଏଗୁଣା ଖ ପ୍ରତି ଆଉ, ଧ୍ୟାନ ଦେବାକୁ ଆଉ ରଖିଲି ସାର୍ ନମସ୍କାର ହଁ।
ହଁ ହ ନମସ୍କାର ହଁ ହ।